ସାର୍ ନମସ୍କାର।
ନମସ୍କାର ଭଲ ଅଛନ୍ତି?
ହଁ ଅଛି ଆପଣ
ବହୁତ ଭଲ ଅଛି ଆଉ
ଆଉ ଆପଣଙ୍କର ଜଳଖିଆ ସକାଳେ ଓଳି ଜଳଖିଆ ଖାଇବା ପିଇବା ସରିଲାଣି ତ?
ନାଇଁ ସରିନି ଖାଲି ମିକ୍ସଚର ଟିକେ ଚୋବାଉଛି ଆଉ।
ଆଚ୍ଛା ଆଛା ଆଉ ଆପଣଙ୍କ ଗୋଟେ ପାଣିପାଗ କେମିତି? ଆପଣଙ୍କ ଗୋଟେ ପାଣିପାଗ କେମିତି?
ପାଣିପାଗ ଏବେ ଠିକି ଠାକ ଅଛି ବର୍ଷା ହଉଥିଲା ଟିକେ ଛାଡି ଯାଇଚି। ଆଉ ଲୋକମାନେ ଯିବା ଆସିବା ସହଜରେ କରିପାରୁଛନ୍ତି। ଆଉ ମୋ ଘରେ ଅଛି ମିକ୍ସଚର ଟିକେ ଚୋବେଇ ଚୋବେଇ ଖାଉଛି ଆଉ। ଆପଣ କଣ କରୁଛନ୍ତି?
ମୁଁ ବି ଏମିତି ବସିଛି ସାର୍ ଆମର ବି ତ ବର୍ଷା ହଉଥିଲା ଏବେ ଟିକେ ବର୍ଷା ଛାଡିଚି।
ଆଚ୍ଛା।
ଆଜ୍ଞା।
ଆଉ କଣ ଖାଇଲେ?
ମୁଁ ସାର୍ ଖାଇଚି ଜଳଖିଆ ଖାଇଚି।
ଆଚ୍ଛା ଜଳଖିଆରେ କଣ ଖାଇଥିଲେ?
ଜଳଖିଆ ରେ ମୁଁ ପୁରୀ ତରକାରୀ ଖାଇଥିଲି।
ପୁରୀ। ଆଗେ କଣ ଖାଇଥିଲେ?
କି ତରକାରୀ ଖାଇଥିଲୁ ସାର୍?
ରୁଟି।
ଏ ପୁରୀ ତରକାରୀ ଖାଇଥିଲି?
ପୁରୀ ତରକାରୀ।
ଆଜ୍ଞା।
ଆଚ୍ଛା।
ଆଉ ଆମର ଏଇ ଯୋଉ ଆପଣଙ୍କର ଘରେ କିଏ କିଏ ସିଏ କିଛି ଆମ କୃଷି କାମ କରନ୍ତି?
ହଁ କରନ୍ତି ମୁଁ ନିଜେ ମଧ୍ୟ କରେ ଆଉ ବାଡ଼ି ବଗିଚାରେ କିଛି ପନିପରିବା ଲଗେଇବାକୁ ବହୁତୁ ଭଲ ଲାଗେ, କାରଣ
ସାଏଚ ଆମର ତ ଅଜ୍ଞାନ ଉଦ୍ୟାନ କୃଷି ତ ଆମର ହେଉଛି, ମାନେ ଏଇ ଯୋଉ ଏ ଫଳ ଆଉ ଫୁଲ ଏବଂ ଔଷଧୀୟ ଗଛ ଚାଷ। ସହିତ ସମ୍ବନ୍ଧୀୟ କୃଷିର ଏକ ମହତ୍ଵପୂର୍ଣ୍ଣ ମାନେ ଆମର ଏଇଟା ଶାଖା।
ହଁ, ଆମର ଏ ଇଏ କାଲି ଗୋଟେ ଇଏ ଉଁ, ବନ ବିଭାଗ ତରଫରୁ ବିଭିନ୍ନ ଗଛ ଦଉଛନ୍ତି।
ଯେମିତି କିି ଅ ଡାଳିମ୍ବ ଗଛ। ପିଜୁଳି ଗଛ, ପଣସ ଗଛ। ଆଉ ବିଭିନ୍ନ ପ୍ରକାର ଔଷଧୀୟ ଗଛ ପାତାଳଗରୁଡ଼ ଏହିପ୍ରକାର। ଆମେ କିଛି କିଣିଚୁତ ଦଶ ଟା, ସେରା ଏବେ ଯିବୁ ଗାଁ କୁ ଯଦି ଦପଣ କରିବୁ ଆଉ।
ହୁଁ, ହଁ, ଏବେ ମୁଁ ତ ବାହାରେ ରହୁଛି। ମୁଁ ବା, ସେଇ ଯୋଉ ଧାନ ଚାଷ ଯୋଉ କରୁଛନ୍ତି ଆମ ଗାଁ ରେ। ସେ ସବୁ ମୁଁ ଦେଖିବାକୁ ଯାଏ। ବର୍ଷାରେ ବି ଭିଜି ଭିଜିକି କରନ୍ତି। ମୁଁ ଛତା ଗୋଟେ ଧରିକି ଯାଏ। ଆଉ ବସିକି ସେଇଠି ଦେଖୁଥାଏ, ବହୁତ ଆନନ୍ଦ ଲାଗେ ସେଇଟା ଦେଖିକି।
ଆଛା। ଆଉ ଆପଣ କେବେ ହୁଁ ପନିପରିବା ନାଁ, ରୋଇଛନ୍ତି ପନିପରିବା ଚାରା।
ନାଁ ସାର୍, ସେମିତି ତ କିଛି ନାହିଁ, ଆମେତ, ମୁଁ ତ କିଛି ସେମିତି କାମ କରୁନି, ହେଲେ ଆ ମତେ ଟିକେ ଫୁଲ ଚାଷ କୁ ଫୁଲ ଚାଷ କରିବାକୁ ବହୁତ ଇଚ୍ଛା। ଯେହେତୁ ଫୁଲ ଚାଷ ଦ୍ଵାରା ଆମେ ପରିବେଶ ତୁକୁ ସୁନ୍ଦର ହୁଅ।
ହଁଁ।
ଆମେ ମନୋରମ କରିପାରିବା।
ଆଉ ମହକ ଧରା ମଧ୍ୟ କରିପାରିବା।
ଆଜ୍ଞା ଆଜ୍ଞା ଆଉ ଉଦ୍ୟାନ କୃଷି ତ ଆମର ନୁ ନୂତନ ରୋଜଗାର ସୃଷ୍ଟି କରେ, ମାନେ କରି ବେକାରିଆ ସମସ୍ୟା ମାନେ କମାଇ ଥାଏ ଆମର, ଏବଂ ଆମର ଏଇ ଯୁ ଏଇ ଯୋଉ ଆମର ଡ୍ରିପ୍ ଇରି ଇରିଗେସନ ଯୋଉ କୁହା କୁହନ୍ତି ଯୁ ମାନେ ସେଭଳି ଆମର ଜଳସଚେତନ ପଦ୍ଧତି ଏଇ କୃଷିରେ ମାନେ ବହୁତୁ ଉପକାରୀ ଅଟେ ନା?
ହଁ। ଆଉ ଆପଣ ଅ ମଲ୍ଲି ଫୁଲ କେବେ? ଏ ମଲ୍ଲୀ ଫୁଲ ରେ ଗଜର କେବେ ବନେଇଛନ୍ତି?
ଆଜ୍ଞା ମୁଁ ତ ବନେଇନି ହେଲେ କିଣିକି ନିଶ୍ଚୟ ଲଗେଇଛି। ତ ତାର ଯୋଉ ବାସ୍ନା ତାର ଯୋଉ ମହକ। ସେଇଟା ତ ପୁରା ମନକୁ ପୁରା ଖୁସି କରିଦିଏ, ଆନନ୍ଦ କରିଦିଏ।
ହଁ।
ଆଉ ଏଇଟା ହଉଛି ଗୋଟେ ଆମର ଜୈବିକ ସାର ଜାଣିଛନ୍ତି?
ହଁ ହଁ।
ଜୈବିକ ସା ଆଜ୍ଞା, ମାନେ ଆମର ଜୈବିକ ସାର ବ୍ୟବହାର କରି ଆମେ ଉ ଉଦ୍ୟାନ କୃଷି କଲେ ମାନେ ସେଇ ଯୋଉ ଆମର ଉତ୍ସ ଉତ୍ପାଦନ ଟା ମାନେ ଅଧିକ ସ୍ଵାସ୍ଥ୍ୟକର ହୁଏ।
ହଁ ଆଜ୍ଞା।
ଆଜ୍ଞା ଆଉ ଆମର ତ ଏଇ ଯୋଉ ଉଦ୍ୟାନ କୃଷି କୃ? କି ଦ୍ଵାରା ଆମର ଯୋଉ ଉଦ୍ୟାନ କୃଷି ଦ୍ଵାରା ଆମେ ଅ ମାନେ? ମନ୍ଦାର ଗୋଲାପ ଯାଇ ଫୁଲ ଭଳି ମାନେ ଏମିତି ବହୁ ପ୍ରକାରର ଫୁଲ ଚାଷ ଵି ମାନେ କରାଯାଏ କରାଯାଏ।
ହଁ ଆପଣ କେବେ ଯାଇ ଫୁଲ ଦେଖିଛନ୍ତି?
ଯାଇ ଫୁଲ ଅ, ଆଜ୍ଞା ସାର୍ ଦେଖିଛି ହେଲେ ବହୁତ ସାନ ବେଳେ ଦେଖିଥିଲି ତ ମନେ ବି ପଡୁନି ସେଇ ଫୁଲ ଟା।
ଆପଣ ସେ ଏଁ, ଯାଇ ଫୁଲକୁ ନେଇକି ଗୀତ ଗୋଟେ କେବେ ଶୁଣିଛନ୍ତି କି?
ଆଜ୍ଞା ଆଜ୍ଞା ଶୁଣିଛି।
ଆଚ୍ଛା ଆପଣ ଛୋଟ ଥିବା ସମୟରେ ଏ, ସେଇ ଗୀତ ଟି ବହୁତ ପ୍ରଚଳନ ହଉଥିଲା, ବହୁତ ଭଲ ଲାଗୁଥିଲା।
ହ
ଏବଂ ସେଥିରେ ସେଇ ଯେ ଦୃଶ୍ୟ କେବେ ଦେଖିଥିବେ ଯୋ ଅ, ସେହି ଗୀତର ତାହେଲେ ଯୁଇ କ-ଏ ଯାଇ ଫୁଲ ଦେଖିଥିବେ।
ଆଜ୍ଞା, ଆଜ୍ଞା ନିହାତି ଦେଖିଛି ସାର୍ ଆମର ଏଇ ଯୋଉ ଛା- ଜାଇଫୁଲ କଥା ଛାଡନ୍ତୁ। ଆମର ଏଇ ଯୋଉ ଫଳ ଚାଷ ଆଉ ଯୋଉ ଆମ୍ବ, କଦଳୀ। ଆଉ ଏଇ ଯୋଉ ପିଆର ଆଉ ଆମର ପେପେ ଏମିତି ଆଦି ଏହି କୃଷିକୁ ମାନେ ଗୋଟେ ଅଂଶ ଅଟେ, ଏହାର ଗୋଟେ କୁ-କୃଷିକୁ କୃଷିର ଗୋଟେ ଅଂଶ ଅଟେ ଏଇଟା। ହ ଆଉ ଆମର ଉଦ୍ୟାନ କୃଷି ଆମ ଦେଶର କୃଷି ଅର୍ଥତିକୁୁ ଗୋଟେ ଆଗକୁ ବଢାଇଛି, ଉଦ୍ୟାନ କୃଷି ମାନେ ଆମର ଦେଶର କୃଷିକୁ ମାନେ ଅମ ଆମର ଦେଶର କୃତି ଉଁ, କୃଷି ମାନଙ୍କୁ ଗୋଟେ ଅର୍ଥନୀତିକୁ ଆଗକୁ ବଢାଇଛି। ଯେମିତିକି ଏବେ ଦେଖନ୍ତୁ ସରକାର ମଧ୍ୟ ଆମର ଏଇ ଉଁ, ଆପଣ ତ ଜାଣିଥିବେ ଏଇ କଥା ଟା ନିଶ୍ଚୟ, ଆପଣ ବି ଯଦି ଚାଷ ବାସ କରୁଛନ୍ତି ସେପରି ଯଦି କହିଲେ ଆପଣ ତ ନିଶ୍ଚିତ ଜାଣିଥିବେ ଯେ ସରକାର ମଧ୍ୟ ଉଦ୍ୟାନ କୃଷି କୁ ଆମର ପ୍ରୋସ୍ତାହନ ଦେବା ପାଇଁ ଗୋଟେ ବିଭିନ୍ନ ଯୋଜନା ମାନେ ଚଲାଇଛି। ବି- ବିଭିନ୍ନ ଯୋଜନା ଚଳେଇଛି।
ହଁ ଆପଣ ଉଦ୍ୟାନ କୃଷି ଏହେ ଏ କୃଷିର ମେଳା କେବେ ଯାଇଛନ୍ତି ବୁଲି?
ନ-କୃଷ୍ଣ ମେଳା ଉଁ, ନା ସାର୍ ମୁଁ ଯାାଇନି। ଆପ ମୁଁ ତ ଖାଲି କୃଷି ବିଷୟରେ କହିବା ପାଇଁ ମୁଁ ଜାଣିଛି। କିଛି ବୁଲାବୁଲି ତ ମୁଁ ଦେଖିନି ଯାଇନି, ତ ଆମେ ଏଇ ଯୋଉ କୋ- ମୁଁ କହିବା କଥା ଆମେ ଉଦ୍ୟାନ କୃଷିକୁ ମାନେ ନୂତନ ରୋଜଗାର ସୃଷ୍ଟି କରି ବେକାରେ ଯୋଉ ସମସ୍ୟା କମାଇଥାଏ, ଆଉ ଆମର ଏଇ ଯୋଉ ଆଧୁନିକ ପ୍ରଯୁକ୍ତି ଯୋଉ ଉଦ୍ୟାନ କୃଷିର ଉତ୍ପାଦନର ଅଧିକ ବୃଦ୍ଧି କରିଛି। ଆଉ ଆପଣଙ୍କୁ ଯୋଉ ମୁଁ ଯେପରି କହିଲି ଯେମିତି କି ମାନେ ଉଦ୍ୟାନ କୃଷି ପରିବେଶ ସମୁ ମାନେ ଆମର ଯୁ ସନ୍ତୁଳନ ରକ୍ଷା କରେ। ଆଉ ମଧ୍ୟ ସହାୟକ ମଧ୍ୟ ହୁଏ, ଆଉ ଓ ଏହାର ଏହା ତ ଆମର ମାଟିର ଉଁ, ମାନେ ଆମର ଉର୍ବରତା ବଢାଇଥିଏ। ଥାଏ, ଦୀର୍ଘ କାଳୀନ ଗୋଟେ ଲାଭ ଦେଇଥାଏ।
ହଁ।
ଆଜ୍ଞା।
ଏଇ ପ୍ରକାର ଉଦ୍ୟାନ କୃଷି ଗୋଟେ ବରଗଡ଼ ଜିଲ୍ଲାର ଜଣେ ଭାଇ କରିଛନ୍ତି, ସେ କେବଳ ଏ ଏଇ ଇଏ ଗୋଲାପ ଚାଷ ଏତେ ମାତ୍ରାରେ କରିଛନ୍ତି ଯେ ତାଙ୍କର ହଁ ମାସକୁ ପ୍ରାୟ ପଚାଶ ହଜାର, ଲକ୍ଷେ ପାଖାପାଖି ଆୟ ହଉଛି। ଆଉ ସେ ବହୁତ ଡ୍ରି-ଡ୍ରିପ ଜଳସେଚନ ମାଧ୍ୟମରେ ସେ ଏ ସେଇ କାର୍ଯ୍ୟକୁ ସମ୍ପାଦନ କରୁଚି ବହୁତ ଜଳସେଚ ଆ ମାନେ ଜଳ ସେଚନ ପାଇଁ ବହୁତ ପାଣି ଖର୍ଚ୍ଚ ହଉନାହିଁ, ଅଳ୍ପ ଅଳ୍ପ ଦେଇ, ପାଣି ଦେଇ, ସେ ବହୁତ ଲାଭ ଗାରି। ଏ ଉଦ୍ୟାନ କୃଷି ମାଧ୍ୟମରେ ଉଁ ଆୟ କରୁଥାନ୍ତି।
ଆଉ ଏହା ତ ନୂତନ ରୋଜଗାର ପାଇଁ ଗୋଟେ ସୃଷ୍ଟି ବି କରିଛି। ତାପରେ ଏହା କୃଷିମାନଙ୍କର ବି ଆମର ଉର୍ବରତା ବଢାଏ। ଦୀର୍ଘକାଳୀନ ଉପକାର ବି କରେ। ଆମର ଏଇ ଯୋଉ ଉଦ୍ୟାନ କୃଷି ଯୋଉ କହିଲେ ଚାଷୀ ମାନଙ୍କର ଜୀବନ ମାନଙ୍କୁ ଉନ୍ନତ କରେ, ଏଇଟା ଉଦ୍ୟାନ କୃଷି।
ଆଜ୍ଞା ସେ ଆଉ ଏଇ ଉଁ-ଉଁ ଯେମିତି ପରିବା ଚାଷ ଆମେ କରୁଛେ। ତାର ବହୁତ ଯତ୍ନ ନେଉଛେ। ଏଇ ଉଦ୍ୟାନ କୃଷି ରେ ଏତେ ଏତେଟା ଆମେ ଯେମିତି ସାର ପିଡ଼ିଆ ଖର୍ଚ୍ଚ ହଉଛି ତାର ବେଶୀ ଖର୍ଚ୍ଚ ହୁଏ ନାହିଁ। ଏହା ଥରେ ଲଗେଇ ଦେଲେ ବହୁତ ମାନେ ଊମ୍ ବହୁତ ବାର ଉତ୍ପାଦନ କ୍ଷମ ହେଇପାରୁଚି।
ଏବେ ମାନେ ତ ଆମର ଉଦ୍ୟାନ କୃଷି ସେ ଆମର ଦେଶକୁ ମଧ୍ୟ ଦେଶର ଅ ଏଇ ଯୋଉ କୃଷି ଅର୍ଥନୀତିକୁୁ ବି ଆଗକୁ କୁ ବଢାଇଛି ସିଏ। ଆଉ ଆମର ଉଦ୍ୟାନ କୃଷିର ଯୋଉ ଆପଣଙ୍କୁ ତ ଏଇଟା ମୁଁ କହିଲି ବୋଧେ। ଏହା ଚାଷୀଙ୍କୁ ମାନେ ଆମର ଇଏ ସାରା ବର୍ଷ ଆୟ ଦେବାର ସହାୟକ ହୁଏ। ସାରା ବର୍ଷ ପୁରା। ତ ମୁଁ ଏତିକି କହିବା ପାଇଁ ଚାହିଁବି ଯେ ଆମେ ଉଦ୍ୟାନ କୃଷିକୁ ଅଧିକ ଆଧୁନିକ ବୈଜ୍ଞାନ ଭାବେ, ମାନେ ଆମର ବୈଜ୍ଞାନିକ ଭାବେ ମାନେ କରି ଦେଶରେ ଉନ୍ନତିରେ ଆମର ଅବଦାନ ଦେବା ଆବଶ୍ୟକତା।
ଆଜ୍ଞା।
ତମ ସହିତ କଥା ହେଇକି ବହୁତ ଖୁସି ଲାଗିଲା, ସାର୍। ବହୁତ ବହୁତ ଧନ୍ୟବାଦ୍। ଅଶେଷ ଅଶେଷ ଧନ୍ୟବାଦ୍। ନମସ୍କାର ସାର୍। ରଖୁଚି।
ଆଜ୍ଞା।